ଶୁଭ ସନ୍ଧ୍ୟା ଆସନ୍ତି ହିମାଦ୍ରି
ଅ ହଁ ସାଙ୍ଗ ଶୁଭ ସନ୍ଧ୍ୟା କଣ କରୁଚ?
ହେଇ ବସିଥିଲି ଆଉ ତମେ?
ଉଁ ସାଙ୍ଗ ତମେ ଜାଣିଛ ହଁ ମୁଁ ବି ବସିଥିଲି ଆଉ ତୁମେ ଜାଣିଛ ଆମ ଜୀବନର ସବୁ ଠାରୁ ଆମର ଅମୂଲ୍ୟ ସଂପଦ କଣ?
ହଁ ସମୟ।
ହଁ ଠିକ୍ କଥା କହିଲ ଆଉ? ଯୋଉ ଜିନିଷ ଟା କି ଥରେ ମାନେ କେବେ ଫେରିବ ନାହିଁ ନା ସରିଗଲା ପରେ।
ଉଁ କେବେ ବି ଫେରିବନି ତାର ମୂଲ୍ୟ ବି ବୁଝିବା ଜରୁରୀ।
ହଁ ଠିକ୍ କହିଲ।
ଯଦି ତାର ମୂଲ୍ୟ ଆମେ ନ ବୁଝିବା।
ହଁ।
ଯଦି ଆମେ ତାର ମୂଲ୍ୟ ନ ବୁଝିବା। ହଁ କୁହ।
ଆଉ ତୁମେ ଜାଣିଛ ଆଜିକାଲି ଅନେକ ଛାତ୍ରଛାତ୍ରୀ ଏମାନେ କି ଆଉ ଅନେକ ପିଲାମାନେ ବି ତାଙ୍କ ଅଳସିଆମି ଆଉ ମୋବାଇଲରେ ଅଧିକ ସମୟ ନଷ୍ଟ କରିଦଉଛନ୍ତି।
ହୁଁ। ସେଥିପାଇଁ ତ ମାନେ କ୍ଲିୟଲି ପାଠ ବି ପଢି ପାରୁନାହାନ୍ତି। ସମୟ ଚାଲି ଯାଉଛି ତାଙ୍କ ହାତରୁ ସେ ଜାଣି ବି ପାରୁନାହାନ୍ତି। ସେଥିପାଇଁ ବି ପ୍ରେସରରେ ରହୁଛନ୍ତି। ଯେତେବେଳେ ପରୀକ୍ଷା ଆସିଲା ଏଇଟା ପଡିିନି ସେଟା ପଡିିନି। ସେଥିପାଇଁ ବି ବହୁତ ହଇରାଣ ହଉଛନ୍ତି।
ଅର୍ଥମେଟିକ ମ ସବୁବେଳେ ଆମ ସମୟକୁ କେମିତି ଅ ଠିକ୍ ସମୟରେ ବ୍ୟବହାର କରିବା ସେଥିଲାଗି ଆମେ ଗୋଟେ ସବୁ ଆମର ସବୁ କାର୍ଯ୍ୟକୁ ଆମେ ଗୋଟେ ଖା ତାରେ ଲେଖି ରଖିବା ଆଉ ସେ ମାନେ ସେମିତି ଆମେ ତାର ବ୍ଯ ମାନେ ସେହି ଅନୁସାରେ ଆମେ ଆମର କାର୍ଯ୍ୟକୁ କରିବା ଯାହାଦ୍ୱାରା ଆମ ସମୟ ବି କେବେ ନଷ୍ଟ ହେବ ନାହିଁ।
ହୁଁ ସେଇଟା କରିବା ବହୁତ ଜରୁରୀ।
ଆଉ ତୁମେ ଜାଣିଛ ନା ନାହିଁ ସକାଳୁ ଯେତେବେଳେ ଆମେ ଶୀଘ୍ର ଉଠିଥାଉ ସେତେବେଳେ ଆମ ମନଟା ବି ବହୁତ ସତେଜ ରହେ। ଆଉ ସମସ୍ତ କାର୍ଯ୍ୟ ବି ଆମର ଠିକ୍ ସମୟରେ ହେଇଯାଏନା।
ହଁ ଆଉ ଗୋଟେ ଜିନିଷ ଜାଣିଛ ଯଦି ଆମେ ସକ୍ ସକାଳୁ ଉଠି ଶୀଘ୍ର ଉଠି କାମ କରିବା ତା ସହିତ ଆମେ ଗୋଟେ ଉଁ ବନେଇବା କି କେତେବେଳେ କୋଉଟେ କାମ କରିବା କଣ କରିବା? ଠିକ ଟାଇମ ରେ ବି ସବୁ କାମ ସରିଯାଏ।
ହଁ ଠିକ କଥା କହିଲା ଆପ୍ ସମୟକୁ ମଧ୍ୟ ଉପଯୋଗ କରିବା ଏ ମାନେ ଏଇସବୁ କଲେ ଆମକୁ ଆମ କାମଟା ବି ବହୁତ ସହଜରେ ସରିଯିବ।
ହୁଁ।
ଆଉ ତୁମେ ଯେତେବେଳେ ଫାଙ୍କା ଥାଅ ତୁମର ଯେତେବେଳେ କିଛି କାମ ନ ଥାଏ ତୁମେ ସେହି ସମୟରେ କଣ କରିବା ପାଇଁ ଅଧିକ ପସନ୍ଦ କର।
ସେଇ ସମୟରେ ବହି ପଢିବାକୁ ହେଲା କିବା ଆମ ଘର ପାଖରେ ବି ଅଛନ୍ତି ବହୁତୁ ପିଲା ଯୋଉମାନେ ଟ୍ୟୁସନ ଯାଇପାରନ୍ତିନି। ଓ ସେଇମାନଙ୍କୁ ବି ମୁଁ ପାଠ ପଢାଏ।
ୱା ବ ବଢ଼ିଆ ବହୁତ ଭଲ କାମ ତୁମେ କରୁଛ ଏଥିରେ ତୁମ ମନ ବି ଖୁସି ହେଇଯାଉଥିବ। ଆଉ ତୁମର ସମୟ ଟା ବି ବହୁତ ଭଲ କାମରେ ବିତି ଯାଉଛି।
ହଁ ତମେ କଣ କର?
ଆଁ ମୋତେ ବି ବହି ପଢ଼ିବା ପାଇଁ ଭଲ ଲାଗେ। ଆଉ ମୋତେ ଚିତ୍ର କରିବା ପାଇଁ ବି ବହୁତ ଭଲ ଲାଗେ। ତ ମୁଁ ମୋର ସେ ଫାଙ୍କା ସମୟରେ ଅ ଏହିସବୁ କାମ କରିବା ପାଇଁ ଭଲ ପାଏ।
ସବୁଠୁ ଜରୁରୀ ଜିନିଷ କଣ କହିଲ ସାଙ୍ଗ। ସବୁଠୁ ଜରୁରୀ ଜିନିଷ ହୁଁ। ସବୁଠୁ ଜରୁରୀ ଜିନିଷ ହଉଛି ଆମେ ଶିଖିବା ଦରକାର। ଟାଇମ ଟାକୁ କେମିତି ଠିକ ଜାଗାରେ ବ୍ୟବହାର କରିକି ଠିକ ଟାଇମ ରେ ହୁଁ।
ଯେମିତିକି ଆମେ କଣ ଭାବୁଛେ କି ଆଜି କାମକୁ ଆମକୁ ଆଜି ହିଁ କରିବାର ଅଛି ଆମେ କଣ ଭାବୁଛେ ନାଇଁ ହଁ ଆଜି ଇଚ୍ଛା ହଉନି ଚାଲ କାଲି କରିବା ଏମିତି ଭାବିବ କି ଆମର କଣ ଏମିତି ହେଇ ହେଇକି ଆମର ଧୀରେ ଧୀରେ ଏକରେ ଆମର ସମୟ ବି ନଷ୍ଟ ହେଉଛି ଆଉ ଆ ଆମ ଆଖ ଧୀରେ କମିଯାଉଛି।
ହଁ। କାମ ଟା ଆମେ ପକେଇକି ରଖିଦେଲେ କାମ ଟା ଠିକ ଟାଇମ ରେ ଆମେ କଲେନି ସେଇଟା ରହି ରହି ରହି ଏକାତ୍ରିତ ମାନେ କରିବା କାମ ଟାକୁ ଟେନସନ ବି ହେଇଯାଉଛି ମୁଣ୍ଡରେ ମାନସିକ ଚାପ ବି ପଢିବ।
ଆଉ ହଁ ତମେ କେବେ ଏଇଟା ଭାବିନ କି ଯେତେବେଳେ ତୁମ ଠିକ୍ କାମଟା ମାନେ ଯେତେବେଳେ ଯୋଉଠୀ କାମ ଥାଏ ଯେତେବେଳେ ସେଟା ଠିକ୍ ସମୟରେ ସରିଯାଏ ସେତେବେଳେ ବହୁତ ମାନେ ଖୁସି ବି ଲାଗେ।
ହଁ। ଆଉ ସଫଳତା ବି ମିଳେ ଠିକ ଟାଇମ ରେ ଠିକ କାମ କଲେ।
ହଁ ଠିକ କଥା କହିଲ ଆଉ ଯେମିତି ଆମକୁ ଲାଗେ ଯେମିତି ସମୟଟା ହଉଛି ଗୋଟେ ନଦୀର ପାଣି ପରି। ଯେମିତି ଥରେ ଯଦି ବହିଯିବ ତା ହେଲେ ସେଇଟା ଆଉ କେବେ ପଛକୁ ଫେରି ପାରିବ ନାହିଁ। ସେଥିଲାଗି ଆମେ ଆମ ସମୟକୁ କେମିତି ଠିକ ଟାଇମରେ ବ୍ୟବହାର କରିବା।
ହୁଁ ଏଇଟା ଠିକ କଥା ବଡ ମାନେ ବି ଏଇଟା କହିଁ ଦେଇ ଯାଇଛନ୍ତି। ସମୟ ହଉଛି ପାଣି ଭଳି କେତେବେଳେ ଚାଲିଯିବ କେହି କହିପାରିବେନି। ସେଇଥିପାଇଁ କହିଛନ୍ତି।
ଆଉ ତୁମେ ଜାଣିଛ ମୁଁ ନା ଏବେ ଗୋଟେ ନୂଆ ଅଭ୍ୟାସ କରିଛି ମୁଁ ପ୍ରତି ଘଣ୍ଟା କିଛି କିଛି ନୂଆ ବିଷୟ ମାନେ ପ୍ରତିଦିନ କିଛି ଅଳ୍ପ ଘଣ୍ଟା ବି ହଉ କିଛି କରଛି ଗୋଟେ ଗୋଟେ ନୂଆ ବିଶୟ ଶିଖୁଛି।
ହୁଁ ହୁଁ ଯେମ୍ ଯେମିତି।
ଯେମିତି ଧରକ ମୁଁ ଏବେ ଶିଖୁଛି କିଛି ମୋତେ ଏବେ ଇଂଲିଶ ଶିଖିବାର ଅଛି ଟିକେ। ତ ମୁଁ ବି ସ୍ପୋକନ ଇଂଲିଶ କ୍ଲାସ କରୁଛି କେବେ କେବେ। ନହେଲେ କେବେ କେବେ ମୋତେ ଚିତ୍ର ବି ଆଙ୍କିବାକୁ ଭଲ ଲାଗେ ସେଥିଲାଗି ମୁଁ ସୋସିଆଲ ମିଡ଼ିଆରେ ଦେଖିକି ସବୁ ଭିଡ଼ିଓ କେବେ କେବେ ଚିତ୍ର ଆଙ୍କୁଚି।
ହୁଁ।
ତମେ ଏମିତି କିଛି କର ତମର ଫାଙ୍କା ସମୟରେ।
ହଁ ହଁ ହୁଁ କରେ ମୁଁ କଣ କରେ କହିଲ? ଲ ରୋସେଇ। ସେଇଟା ଏମିତି ରୋଷେଇ ଏମିତି ଏମିତି କୌଣସି ଲୋକ ନାହିଁ ଯାହାର ରୋଷେଇଟା ଆବଶ୍ୟକତା ନାହିଁ। ସମସ୍ତେ ଆମେ ରୋଷେଇ କଲେ ହିଁ ଖାଇବା ଖାଦ୍ୟ ତ ସମସ୍ତଙ୍କୁ ଦରକାର ନା ନାହିଁ। ସେଥିପାଇଁ ମୁଁ ରୋଷେଇ ଶିଖିବାକୁ ବହୁତ ହିଁ ଇଛା।
ଆଉ ଜାଣିଚ ଆଜିକାଲି ମାନେ ଏଇଟା ଅଧିକ ଆଜିକାଲି ମାନେ ଆମେ ଅଧିକ ସମୟ କେମିତି ସୋସିଆଲ ମିଡ଼ିଆରେ ହିଁ ବି ଦେଇ ଦଉଛେ ଆମେ ସେତେବେଳେ ଚେଷ୍ଟା କରିବା ଆମେ କେମିତି ଏଇ ସବୁ ଜିନିଷ ରୁ ଦୂର ହେଇକି ଆମେ ଏମିତି କିଛି କରିବା ଯୋଉଟା କି କି ମାନେ ଆମକୁ ବହୁତ ଖୁସି ଦବ ଆଉ ଆମେ କିଛି ନୂଆ ବି ଶିଖି ପାରିବା।
ହଁ ସେଇଟା ଠିକ୍ କଥା। ସୋସିଆଲ ମିଡ଼ିଆରେ ସମୟ ବିତେଇବା ଠିକ୍ ଯୋଉଁଟା ଦରକାର ଯେତିକି ସେତିକି ସମୟ। ଅଧିକ ସମୟ ଆମେ କିଛି ମାନେ ଭିଡିଓ ହେଲା। ଏସବୁ ଜିନିଷରେ ବେଶୀ ଟାଇମ୍ କେମ୍ ଏଥିରେ। ଆମେ ପଳଉଚି ଆମର ସେଥିରେ ନ ନେଇକି ତେ ଆବଶ୍ୟକ ତମର କିଛି ଦେଖିବାର ଶିଖିବାର ଅଛି। ଆଉ ସବୁ କଣ କରୁଛ?
ଆଉ ହଁ। ଆମେ ଆମେ ଏମିତି କରିକି ଏମିତି କଲେ ବି ଆମେ ଆମ ସବୁକୁ ବଞ୍ଚେଇ ପାରିବା ଆମେ ଯେମିତିକି ଧରକ। ଆଜି ଆମକୁ ଏଇ ସବୁ କାମ କରିବାର ଅଛି ଆମେ ତାକୁ ଟାଇମ୍ ମାନେ। ଆମେ ସବୁ ବାଣ୍ଟିଦବା ଏଇ ଟାଇମ୍ ରେ ଆମକୁ ଏଇଟା କରିବା ସେ ସେତିକି ବେଳେ ସେଟା କରିବା ସେମ କରିଦେଲେ କଣ ଆମର ବି ସମୟଟା ବି ଠିକ୍ ଟାଇମ ରେ ସଦୁପ ଯୋଗ ହେଇଯିବ ଆଉ ଆମକୁ ଉଁ ମାନେ କାମ ବି ସରିଯିବ।
କାମ ବି ସରିଯିବ ଆଉ ଗୋଟେ ଭଲ ଅଭ୍ୟାସ ରେ ବି ଆମେ ପଡିିଯିବା। ଠିକ୍ ଟାଇମ୍ ରେ ଉଠିବା ଠିକ୍ ଟାଇମ୍ ରେ କାମ କରିବା ତା ସହିତ।
ଆଉ।
ଆମ ଛୋଟ ଛୋଟ ପିଲା। ସିଏ ବି ଉଁ ଭାଇ, ଭଉଣୀ ସେମାନେ ବି ଆମ ଠୁ ଶିଖିବେ। ଠିକ୍ ଟାଇମ୍ ରେ କେମିତି କଣ କରିବ?
ଆଉ ସମୟର ବି ଆମେ ଯଦି ସଠିକ୍ ବ୍ୟବହାର କରିବା ତା ହେଲେ ଏଇଟା ବି ଆମ ଜୀବନକୁ ବହୁତ ସ ସୁନ୍ଦର ଆଉ ସଫଳ ଆଉ ଅର୍ଥପୂର୍ଣ୍ଣ ମଧ୍ୟ କରିବ।
ହଁ ଏଇଟା ବହୁତ ଜରୁରୀ ଜିନିଷ। ସମୟ ତ ଆମ ଲାଇଫ ରେ ସମୟ ହଉଛି ବହୁତ ବଡ ଜିନିଷ। ସେଇ ଜିନିଷ ଟା ଜଦି ଠିକ୍ ଆମେ ଉଁ କରିପାରିବା। ସଁ ଆଡ଼ଜଷ୍ଟ କରିକି ଚାଲି ପାରିବା ତା ହେଲେ ସବୁ ଜିନିଷ ହିଁ ଆମ ପାଖ ଖେରେ ମିଲିଅ।
ହଁ ଆଉ ଗୋଟେ କଥା ତମେ ଜାଣିଛ ନା ଯଦି ଆମେ ଅଳଶୁଆମୀ କରିବା ସ ମାନେ ଅଳସୁଆ ହିଁ ଆମର ସବୁଠାରୁ ଗୋଟେ ବଡ଼ ଶତ୍ରୁ ଆଉ ଏ ଏଥିପାଇଁ ହିଁ ଆମର ସମୟ ଆମେ ଅଳସୁଆ ହେଇ ହେଇକି ଆମ ସମୟ ଗୁଡ଼ା ଅଧିକ ନଷ୍ଟ କରିଦେବା।
ହଁ। ଏଇ ସବୁ ଜିନିଷ ନ କରିକି ଟାଇମ ଟାକୁ ଠିକ୍। ଇ କରିବା ଦରକାର ଉପଯୋଗ କରିବା ଦରକାର ମତେ ବି ଏଇଟା ଲାଗୁଛି। ତମକୁ କଣ ଲାଗୁଛି?
ହଁ ମୋତେ ବି ସେଇଟା ଲାଗୁଛି ଆମେ ଯଦି ସମୟକୁ ସେମିତି ମୂଲ୍ୟ ଦେବା ତାହେଲେ ସମୟ ବି ଆମକୁ ସେମିତି ସ ଫ ମାନେ ଆମକୁ ସେମିତି ଉପହାର ଦେବ। ଆମ୍ ଭବିଷ୍ୟତ ରେ।
ହୁଁ ଉପହାର କେମିତିକା ଉପହାର? କେମିତିକା ଉପହାର ଯେମିତି କି ହେଲା ଅର୍ଥ ହେଲା? କର୍ମ କ୍ଷେତ୍ରରେ ସୁଫଳ।
ହଁ ଠିକ୍ କଥା କହିଛ ତମେ।
ଆଉ ବହୁତ କିଛି ଜିନିଷ ବି ଆମେ ଶିଖିପାରିବା। ଯୋଉ ଜିନିଷ ଟାକୁ ଆମେ ଟାଇମ ଦବା ସେଇଟା ଉପରେ ଶିଖିପାରିବା ଯେମିତି ମୁଁ କହିଲି। ରୋଷେଇ କରିବା ହେଲା ତମେ କହିଲ।
ଗୋଟିଏ ଘଣ୍ଟାର ପରିଶ୍ରମ। ସେଟା କାଲି ମାନେ ଭବିଷ୍ୟତରେ ଆମକୁ ସଫଳତା ଆଣିଦବ କହୁନ। ଆମେ ଯଦି ସେଇ ଗୋଟିଏ ଘଣ୍ଟା ଆଜି ପରିଶ୍ରମ ନ କରିକି ମାନେ କିଛି ଅଲଗା କାମରେ। ଏମାନେ ପୁଅ ତାକୁ ସମୟଟା ଦେଇଦବା ତାହେଲେ ଭବିଷ୍ୟତରେ ବି ଆମକୁ କଷ୍ଟ ପାଇବ କାର ସେତେବେଳେ ଆମେ ଭାବିବା। କି ଆମେ ସମୟଟାକୁ ନଷ୍ଟ କରିଦେଲେ କିନ୍ତୁ ସେତେବେଳେ ଆଉ କଣ ସମୟ ତ ଆଉ ଫେରିବନି ନା ବ ଓ ବୁଝିଥିଲା କି ଏବେ ଯେତିକି। ସମୟ ମିଳୁଛି ସେଇ ସମୟର ଆମେ କେମିତି ଠିକ୍ ସଦୁପଯୋଗ କରିଆ।
ସେଇଟା କରିବା ବି ବହୁତ ଜରୁରୀ।
ହଁ।
ଆଉ ଗୋଟେ ଜିନିଷ ଟା ଯଉ ନୁହ ଠିକ୍ ସମୟ ଉପଯୋଗ ସହିତ ଦେହରେ ବି ଯତ୍ନ ନ ବାଟା ବହୁତ ଜରୁରୀ ଟା ସେଇ ଟାଇମ ଯଦି ଆମେ ଠିକ ଠାକ୍ କରିପାରିବା। ସେଥି ଦେହର ବି ଠିକ ଯତ୍ନ ଯେମିତି ବ୍ୟାୟାମ ହେଲା। ଖାଦ୍ୟ ଠିକ ଟାଇମ ରେ ଖାଇବା।
ହଁ କିଛି ଯୋଗ କରିବା। ଆଉ କିଛି ବି ସକାଳୁ ସନ୍ଧ୍ୟା ଆଉ କିଛି ବି ବେଶୀ ନହେଲେ ଦଶ ମିନିଟ୍ ଲେଖା ଚାଲିବା ଯାହା ଦ୍ୱାରା ଆମ ଦେହଟା ବି ସୁସ୍ଥ ରହିବ। ଆଉ ମନ ଟା ବି। ଯଦି ଆମେ ଯୋଗ କରିବା ତାହେଲେ ଆମ ମନଟା ବି ଶାନ୍ତ ରହିବ।
ହୁଁ ତମେ ବ୍ୟାୟାମ ଯୋଗ ଫୋଗ କିଛି କର ନା?
ହଁ ମୁଁ କରେ ମୁଁ ସକାଳୁ ଉଠିକି ତ କରେ ସବୁ ଟାଇମ୍
ହୁଁଁ ସକାଳୁ ଉଠି ଯୋଗ କରେ ତା ସହିତ ସନ୍ଧ୍ୟାବେଳେ। ଏପଟ ସେପଟ। ଦଶ ପନ୍ଦର ମିନିଟ୍ ହେଲା ଚାଲିବା ଏଇ ସବୁ ଜିନିଷ ବି।
ବ୍ୟାୟାମ କରେ। ଡେଲି ତାପରେ ଆଉ ସନ୍ଧ୍ୟାରେ ମୁଁ କଣ ଛାତ ଉ ବସିକି ଟିକେ ଚାଲ ବେଶୀ ନ ହଉ ପାଞ୍ଚରୁ ଦଶ ମିନିଟ ହଉଚି କୁ ଚାଲେ ଆଉ। ଯାହା ଦ୍ୱାରା କଣ ହବ୍ ଶରୀର
ହୁଁ।
ଶରୀରଟା ବି ସୁସ୍ଥ ରହିବ ଆଉ ଅଣ୍ଟା ବି ଉଁ ମାନେ କାରଣ ପବନ ଗ ଛତ ର ପବନ ଗୁଡ଼ା ବାଜିବା ବି ଆମ ମନଟା ଷାନ୍ତି ରହୁବ ମାନେ ଟିକେ ଶା ତି ଲାଗିବ ମାନେ ପ୍ରକୃତିର। ଜିନିଷରେ ହିଁ ଅଧିକ ମ ଯେମିତି ଚଢ଼େଇର ଶବ୍ଦ ହେଲା କି କିଛି ଗୋଟେ ମନଟା ଶାନ୍ତି ରହିବ ହଉ ଆଜିଠୁ ଆମେ ଚେଷ୍ଟା କରିବା କି ଆମ ସମୟକୁ କେମିତି ଯେମିତି ଅଧିକରୁ ଅଧିକ ଆମେ ସଠିକର ବ୍ୟବହାର କରିବା।
ସଠିକ ବ୍ୟବହାର କରିବା।
ହଁ।
ହଉ ମୁଁ ରଖୁଛି।
ହଁ।
ଉଁ